ଶୁଣା ଯାଉଚି ଉଁ କୁହନ୍ତୁ ଅପା।
ଯାଉଚି ଆଉ ଏବେ ତ ଖାଇକି ଆସିଲି ଆଉ ଖାଇକି ବାସନ ଫାସନ ମାଜିଲି। ଆଉ
ସାଢ଼େ ଚାର ଟା ହେଇଗଲା ଦେଖୁଛ ଭାଇ କେ ମାନେ କେତେ ଟାଇମ ଅପେକ୍ଷା କରଉଛନ୍ତି।
ହଁ ହଁ ହଁ ହଁ। ସେ କୁହନ୍ତି ମେ କ ଅପେକ୍ଷା କରିଚ ଖାଇଦିଅ ମୁଁ ମତେ ଟିକେ ଭଲ ଲାଗେ ନା ଆଉ ନିଜ ଆସନ୍ତି ଖାଆନ୍ତୁ ଖାଇବୁ ଏକାଠି ଆଉ ଟିକେ ଭଲ ଲାଗେ ଆଉ।
ଅଁ ନା ଆମ ଅଭ୍ୟାସ ଯୋଉଟା ଥିବନି କି ଅପା ସେଇଟା କଣ କଲେ ସେ କହିବେ
ହୁଁ।
ଇଏ କହିବେ ଏମ ଏପଟେ ବି ତମର ଭାଇ କହୁନାହାନ୍ତି କି। ଏ କହୁଛନ୍ତି କିନ୍ତୁ ଆ ଯା ଆମେ କଣ ମାନେ ଷ୍ଟାର୍ଟିଙ୍ଗ ରୁ ଅନେଇ ଦେଇଚୁ ଆଉ ସେଇ ଖାଇବା ଟା ଖାଇଲେ କେମିତି ଗୋଟେ ଅର୍ଡ ଅର୍ଡ ଲାଗୁଥିବ ଆଉ ମୁଁ ପ୍ରାୟ ଟାଇମ୍ ବାଢୁଥିବି ହେଲା ମତେ କହିବେ ଖାଇଦିଅ ମୁଁ ପ୍ରାୟ ଟାଇମ୍ ବାଢୁଥିବି ସିଏ ଆସିବେ ଏମିତି ବି କେତେ ଥର ହେଇଚି। କେବେ ଖାଇନୁ କିନ୍ତୁ?
ହଁ ଉଁ ହୁଁ। ଆଉ ତମ ଦେହ ପା ସବୁ ଭଲ ଅଛି ତ।
ହଁ ହଁ ଦେହ ପା ଭଲ ଅଛି ଛୁଆ ମାନେ ଠିକ ଅଛନ୍ତି ଗୋଟେ ଛୁଆ ଟିଉସନ ଯାଇଚି। ଆଉ ପୁଅ ଟା ଟିଉସନ ଦେଇନି ବୁଲୁଥିଲା ଏବେ ସାଇକେଲ ଧରିକି ଆଉ।
ବର୍ଷା ଛାଡିଯାଇଚି।
ହଁ ବର୍ଷା ଛାଡିଗଲା ଟିକେ ସେତିକି ବେଳେ ଆପଣ କଲ୍ କରିଥିଲେ କାଟିଦେଲେ ଯୋଉଟା ସେଟା ଛାଡି ଯାଇଛି ମାନେ ଟିକେ ଟିକେ ଶୁ ସୁଖି ଯାଇଛି ରୋଡ ଆଉ ଯୋଉଠି ଖାଲ ଅଛି ସେଇଟା ପାଣି ଅଛି ଆଉ।
ଉୁଁ ହୁଁ ଆମର ପୁରା ବର୍ଷା ରାସ୍ତା ପୁରା ପାଣି।।
ପାଣି ନାଇଁ ଲାଗିକି ରହୁଛି ପୁରା ଆଉ।
ହଁ ଝିଅ ଯୋଉଠି ଅଛନ୍ତି ଟ୍ଯୁସନ୍ ସେ ଜାଗା ଟା ଟିକେ ରାସ୍ କାମ ଚାଲିଛି ପୁରା କଚା ପକା ରାସ୍ତା କାଦୁଅ ପ୍ରବଳ ହେଇଛି କାଲି ଟ୍ୟୁସନ ଗଲେ ଆଉ ଭାଉଜ ଆଉ ଆଜି ପଠାଅନି ରାସ୍ତା ପୁରା ଖରାପ ସେ ଆସି ପାରିବନି।
ହଁ ଯାହା ହଁ ସେ ମନା କରିଦେଲେ ଭଲ ଅଛି ନହେଲେ ଆମ ଆଡକୁ ଛୁ ଦେଇନିତ।
ହଁ। ଆଉ ଆଜି ଦେଖିବା କଣ କହୁଛନ୍ତି ଆଜି ତ ପୁରା ଦିନ ସାରା ବର୍ଷା ହେଇଛି ପାଣି ମତେ ଲାଗୁଚି ଜମିଥିବ ପୁରା।
ହଁ ଜହ୍ନି ଥିବ ପକା ପାଣି ଟା କେତେ ବି ମାନେ ସୁଖ କରିବ।
ହଁ ପରା କେତେ ସୋକ କରିବ ସେ ଯୋଉ। ଡବଲ ରୋଡ ହଉନି ସେ ରୋଡ ତଳେ ତାଙ୍କ ଘର ହେଇଯାଉଛି। ଏତେ ହାଇଟ୍ ହେଇଗଲା ରାସ୍ତା ଗୁଡାକ ସେ ସବୁ ଡାଉନ୍ ରହିଯାଇଛି ପାଣି ଗୁଡା ସବୁ ସେଇଠି ରହୁଛି ସବୁ।
ହଁ ତାଙ୍କ ସାମ୍ନାରେ ଯୋଉ ଏପଟ ସେପଟ ଖୋଳା ହେଇଥିବ ସବୁ ଆ ସାମ୍ନାରେ ସବୁ ପାଣି ଟା ଜମା ହେଇଥିବ ସେ କୁଆଡେ ଗୋଟେ କେନାଲ ଖୋଳିଲେ ଯାଇକିରି ଯିବ ନା ଆଉ।
ହୁଁ।
ଖୋଳିଲେ ଯାଇ କିରି ଆଉ।
ହୁଁ।
ଆଉ ଏବେ ତ ପଳେଇ ଆସିଲା ଇଏ ମାସ ବର୍ଷା ତ ଏବେଠାରୁ ଟିକେ ଟିକେ ହବ ଯେମତି ମିତି ଶୀତ ଦିନେ ଟିକେ ଜୋରେ ଖରା ହେଲା ହଁ ଜୋରେ ଟିକେ ଖରା ହେଲା ତାପରେ ଖରା ବଡ କିରି ହେଲା। ଏବେ ସେମିତି ବର୍ଷା ଟିକ ଟିକେ ହଉଛି ଟିକେ ଟିକେ ହେଇ ହେଇକି ପୁରା ହବ ଏଇନେ ଦି ତିନି ମାସ ପୁରା ଆଉ।
ହଁ ଦି ତିନି ମାସ ହବ ଆଉ।
ହୁଁ ଆଶାଢ଼ ଶ୍ରାବଣ ଭାଦ୍ରବ।
ଚାଷ ଭାଇ ଚାଷୀ ଭାଇ ଚାଷ ନ କଲେ ଆମେ
ଖାଇବା କଣ ଆଉ ସତ କଥା।
ଯୋଉ ଜାଣିଛ ଗହମ ଚାରା ବିଷୟରେ ଜାଣିଛ ଯୋଉ ଖାଆନ୍ତି ବ୍ଲଡ଼ ବଢିବା ପାଇଁ।
ନା।
ଶୁଣି ନ କେବେ ନା।
ନା କେବେ ଶ
ସେ ବହୁତ ଭଲ ମେଡିସିନ ତାର ତ ବହୁତ ଗୁଡା ରୋଗ ସେଥିରେ ହିଁ ଭଲ ହୁଏ ଗହମ ଚାରା ରାମଦେବବାବା ପ୍ରମୋଟ କରନ୍ତି। ଆଉ। ଆୟୁର୍ବେଦିକ ଡକ୍ଟର ମାନ ପ୍ରାୟଃ ଥିବ ଯୋଉମାନଙ୍କ ବ୍ଲଡ ପଏଣ୍ଟ କମଥିବ ହିମୋଗ୍ଲୋବନ୍। ସେ ଛୋ ଗହମ ଟାକୁ। କରିବ କହିଲ ଗହମ ଟାକୁ ମାଟି ଯୋଉ ମାଟି ଇଏ କୁଣ୍ଡରେ ପ୍ଲାଷ୍ଟିକ କୁଣ୍ଡରେ କେବେ କରିବେନି ମାଟି କୁଣ୍ଡରେ କରିବ। ବା ସିମେଣ୍ଟ କୁଣ୍ଡରେ ସିମେଣ୍ଟ କୁଣ୍ଡ ବି ଚଳିବ ଏ ଖତ ମାଟି କିନା ଖତ ମାଟି କିନା ଦେଇଦବ ମୁଠେ ଆଜି ବିଞ୍ଚେଇ ଦବ। ବିଞ୍ଚିଦେଇ ମାଟି ଘୋଡେଇ ଦବ। ବେଶୀ ଖରାରେ ଦବନି କି ବେଶୀ ଛାଇରେ ବି ଦବନି ମିଡିୟମ ରହିବ ଯେମିତି ଆଉ।
ହଁ ମାନେ ଟିକେ ନଉଥିବୁ ପୁଣି ଉଠେଇକି ଆଣିକି ହଁ।
ଡାଇରେକ୍ଟ ଖରା ଖରା ଟା ଯେମିତି ପଡୁନଥିବ ଆଉ। ପକେଇକି ଏ ଦି ତିନିଟା କି ଚାରିଟା ଖଣ୍ଡ ଏମିତି କୁଣ୍ଡରେ କରିଦିଏ ପ୍ରଥମ ଦିନ ଗୋଟେ କୁଣ୍ଡରେ ମୁଠେ ଦେଇଦେଲେ ତାକୁ ପାଣି ଢାଙ୍କି ଦେବେ ହାଲକାଟି ପାଣି ସ୍ପ୍ରେ କରିଦକି ଛାଇରେ ଶୁଖେଇ ଦେବେ। ଛାଇରେ ରଖିଦେବେ ତାପରେ ସେ ହେଦିନ ଦିନ ପୁଣି ଆଉ ଗୋଟେ ମୁଠେ ଆଉ ଗୋଟେ ଗୁଣ୍ଡ ଦେଇଦବି କାରଣ ଚାରାଟା ଯେତେବେଳେ ଉଠି ହବ। ଆଜି ଗୋଟେ ଗଛର ଚାରା କାଟିକି ଜୁସ କରିଦେଲେ ତାପରେ କାଲିଆ ଗୋଟେ ତା ପରଦିନ ଗୋଟେ ଏମିତି ଏନ୍ତି ଚାଲିବ ରୋଟେସନ।
ହୁଁ।
ସେମିତି କରିଦବା। ଯେ ତୁ ଗଛ ଟା କେତେ ଇଞ୍ଚ ହବ କହିଲ ତିନି ରୁ ଚାରି ଇଞ୍ଚ? ତିନିରୁ ଚାରି ଇଞ୍ଚ ଯେତେବେଳେ ହେଇଯିବ ବା ଚାରି ରୁ ପାଞ୍ଚ ଇଞ୍ଚ ହବ ଆଠ ଦିନ ରୋ ଦ ଆଠ- ଆଠ ରୁ ଦଶ ଦିନରେ ଯୋଉ ଗଛଟା ହୁଏ। ଚାରି ପାଞ୍ଚ ଇଞ୍ଚ ହେଇଥିବ। ତାକୁ ଉପାଡ଼ି ଆଣିବ ନହେଲେ କାଟି ଆଣିବ। କାଟିକି ଆଣିକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ତା ଜୁସ୍ ଟା ପିଇଲେ ଏ ବୋ ବହୁତ ଗୁଡ଼ାଏ ରୋଗ ଭଲ ହୁଏ ହୁଁ। ଏଇ ଗୋଟେ ରାମବାଣ ଔଷଧ କହିଲେ ଚଳେ। ଯୋଉମାନଙ୍କର ମୂତ୍ରାସ ରେ ପଥର ଥାଏ ସେ ପଥର ପଳେଇବ। ଆଜି ଦ ଦେଖୁଛ ଆଜିିକାଲି ଏଇ ଯୋଉ କରୋନା ଭ୍ୟାକ୍ସିନ୍ ନେଲା ପର ଭ ହା ହୃଦ୍ ରୋଗ ର ପରିମାଣ ବଢ଼ି ଯାଇଛି। ପୁରା କୋହୁଛନ୍ତି ଭକ୍ସିନ ନେଇକି
ବହୁତୁ ହେଇଛି ତ ସେଇ ଟାଇମ୍ ରେ ହେଇଛି।
ଆଉ ଏଇଟା ପିଇଲେ ଗହମ ଚାରାଟା ହୃଦରୋଗ ପାଇଁ ବି ଭଲ। ଆଉ ଯୋଉମାନଙ୍କର ଡାଇବେଟିଶ୍ ଡାଇବେଟିଶ୍ ମାନଙ୍କ ପାଇଁ ବି ଭଲ। ଆଉଦେଖିବ ଯୋଉମାନଙ୍କ ଦାନ୍ତ ପାଇରିଆ ହୁଏନି ଦାନ୍ତ ଦୁର୍ଗନ୍ଧ ବାହାରେ ପୂଜ ବାହାରେ ସେଟା ପାଇଁ ବି ଗହମ ଚରାଟା ରାମବାଣ ଔଷଧ। ଆଉ ଯୋଉ କାମଳରୁ ଜଣ୍ଡିଶ୍ ଜୋଉଟା
ହଁ- ହଁ ଦଣ୍ଡିଶି ଯୋଉ ଏ ହଳଦିଆ ହଳଦିଆ ପଡ
ହଳଦିଆ ହଁ, ଶ୍ଵାସ ରୋଗୀ ମାନଙ୍କ ପାଇଁ ବି ଭଲ। ଆଉ ପାରାଲିସିସ୍ ପକ୍ଷାଘାତ ହଉଛି ସେଥିପାଇଁ ଭଲ। ଅ ତାପରେ ପେଟ ଯଦି କିଛି ସମସ୍ୟା ଥିବ ପେଟ ପାଇଁ ବି ଭଲ। ହିମୋଗ୍ଲୋବିନ୍ ସ ସଡନ୍ଲି ବଢେଇବ ହେମୋଗ୍ଲିନ ଯେ ଓ ବହୁତ୍ ଶୀଘ୍ର ବଢ଼େଇବ। ଆଉ ଯୋଉମାନଙ୍କର ଅ କଣ ହଜମ ଶକ୍ତି ଟିକେ କମ୍ ପାଚନ କିିରା ଦୁର୍ବଳ ପୁରା ଅଜିୀର୍ଣ୍ଣ ଗ୍ୟାସ୍ ପ୍ରାୟ ରହୁ ଗହମଚରା ଟା ଖାଇବ ବହୁତ୍ ବଢ଼ିଆ। ଏଥିରେ ଭିଟାମିନ୍ ଏ ଆଉ ବି।
କେଇବା ନାହିଁ ଆମର ତ କାହାର ଇଏ ନାହିଁ କିନ୍ତୁ ପକେଇବା ହଁ ଖାଇଲେ କଣ ଅଛି? କୁଣ୍ଡରେ ପକେଇଲେ ହେବ ଗାମଲାରେ।
ମାସକୁ ଦ ଆଠ ଦଶ ଦିନ ଖାଅ ଗୋଟେ ମେଡିସିନ୍ ଭାବିକି। ଦେହଟା ଯଦି ହଁ ଆଣ୍ଠୁ ଗଣ୍ଠିବାତ ଯୋଉ ମନେକର ସେଥିପାଇଁ ଭଲ ଚର୍ମ ଯୋଉମାନେ ଚର୍ମ ରୋଗ ସ୍କିନ୍ ଆଲର୍ଜି ହୁଏ। ଏମିତି କିି ଦଶ ବାର ବର୍ଷର ସ୍କିନ୍ ଆଲର୍ଜି ମାନେ ପୁରୁଣା ରୋଗ ଯୋଉଟା ସେ ସେଟା ବି ଭଲ ହେଇଯିବ ଆଉ ଆ ଆଖିର ଦୃଷ୍ଟି ଶକ୍ତି ବି ଯୋଉମାନଙ୍କର କମ୍ ଟିକେ ଭିଟାମିନ୍ ଏ ଆଉ ବି ରହୁଛି ନା। ଆଉ ଦୃଷ୍ଟି ଶକ୍ତି ବି ବଢ଼େଇବ। କିଛିଟା ପରୀକ୍ଷା ରୁ ଦେଖା ହେଇଛି ଯଉମାନଙ୍କର ପାଚିଲା ଝଡ଼ି ଯାଉ ପାଚିକି ପାଚିଲେ ଚୁଟି ପାଚି ଯାଉଛି। ଝଡ଼ି ଯାଉଛି ଆକୁ ଖାଇଲେ ପୁରା ହଁ ପୁରା ଇଏ ଏଇଟା ପ୍ରଥମେ କିଏ କରିଥିଲେ କି? ଏ ଯୋଉ ଏଟାକୁ ଗ୍ରୀନ୍ ବ୍ଲଡ଼ କୁହାଯାଏ। ସବୁଜ ରକ୍ତ ଏଟାକୁ କୁହାଯାଏ ସଡନଲି ବ୍ଲଡ଼ ହିମୋଗ୍ଲୋବିନ୍ ପଏଣ୍ଟ କୁ ବଢେଇବ। ଏଇଟା ଜଣେ ଲେଡି ଡକ୍ଟର ୟାର ଇନଭେନସନ କରିଥିଲେ। କଣ ତାଙ୍କ ନା ଥିଲା କଣ ଡକ୍ଟର ଏନୋଉଗ୍ମୋର। ଏନୋଉଇଗମୋର ସେ ଏଇ ଗହମଚାରା ଟା କୁ-ତାଙ୍କର ସେ ଇଏ କରିଥିଲେ ସେ ଉଁ
ରବାର ଦିନ କରିଥିଲେ ଆଉ।
ଭା-ଉଦ୍ଭାବନ କରିଥିଲେ। ଉଁ, ଏଥିରେ ତ ବୋଧେ ତିନିଶହ ପଶ୍ୟକ ପ- ପଢ଼ିଥିଲୁ ଗୋଟେ ବହିରୁ। ତିନିଶହ ପଚାଶଟା ରୋଗ ଏଥିରୁ ଦୂର ଭଲ ମାନେ ଭଲ ହୁଏ।
ଭଲ ହୁଏ, ନା ବ- ଯେତିକି ତ କହି ଲଣି ମାନେ ଯଦି ବି ଆମର ଗୋଟେ ରୋଗ ନଥିବ ବି ଯଦି ଆମେ ତାକୁ ଖାଇବା ମା-ଆମ୍ ଯେହୁଟା ଥିବ ସେଟା ଠିକ ହେଇଯିବ। ଯେମିତି ଆଖି ପ୍ରୋବ୍ଲେମ୍ ହଉ, ନଚେତେ ବ୍ଲଡ୍ ପ୍ରୋବ୍ଲେମ୍ ହଉ ସେଇଟା ଆଉ ଡାଇବେଟିସ୍ ବାଇବେଟିସ୍ ସେ ଏଗୁଡା ତ ନାହିଁ ଏଟା କମନ ହେଇଗଲାଣି ସେ ବୟସ
କମନ ହେଇଗଲାଣି, ହଁ, ହଁ। ଯାହାର ହେବା ନଥିବ ନ-ହବନି, ଜେନେଟିକାଲି ଯାହାର ନଥିବ କେବେ ବି ହବନି। ଆଉ ୱାନ୍ସ ହେଇଗଲା ମାନେ ହବ।
ସେ ଆମ ଘରେ କାହାର ବି ନାହିଁ।
ତୋମେ ପ୍ରାଣାୟାମ ଯୋଗ କର?
ହଁ ଯୋଗ ଏମତି ଆଉ ହୁଁ, ସେ ବେଡ୍ ଉ ବ୍ରେଡ୍ ଖାଇକି ଯେ ଆଉ ସକାଳୁ ବୋର ପାନ୍ସ ଟାରୁ ଉଠିବ ଯେ ରାତି ଏଗାରଟା ପର୍ଯ୍ୟନ୍ତ କାମ ଛିଣ୍ଡୁନି।
ଗୃହିଣୀ ମାନଙ୍କୁ କୋଉଠି ସମୟ କହୁନ? କାମରୁ ଫୁର୍ସତ ମିଳିନେ ନା ଆଉ।
ଫୁର୍ସତ ମିଳିଲେ ତ ଟିକେ ଅଲଗା କାମ କରିବା ପାଇଁ। କି ମାନେ ଟାଇମ୍ ବାହାର କରିବୁ, ତାପରେ ଉଠିଲା ମାନେ ତ ଇଆଡେ ରୁଟିନ୍ ସବୁ ରୁ
ହୁଁ, ହୁଁ।
ଇଆଡ଼େ ସବୁ ମାନେ ବାହାର ଭିତର ସବୁ ଓଳାଓଳି କରି ଏଅଁ, ଗାଧା ପାଧା କଲେ ତ ଗ୍ୟା ଚୁଲି ରୋଷ ଷେଇ ଘରକୁ ଘ- ଯିବ, ଛୁଆଙ୍କ ପାଇଁ ଟିଫିନ ବନେଇବ, ତା ପଛେ ପ ଚେ ପୁଣି ସ୍ଵାମୀ ଯିବେ, ପୁଣି ଘରେ ସବୁ ଥିବେ ଶାଶୁ ଶ୍ୱଶୁର ନି ଜେ ସବୁ ଏମତି ଚାଲିବ ସବୁ ତାର ଗୋଟେ ସଂସ୍ଥା ଆଉ ହଉ। ତା ପଛକୁ ତା ପଛ ଆଉ, ଆଉ କଣ କରିବା?
ଆଉ ଓଡିଶା ବାହାରକୁ କୁଆଡେ କୁଆଡେ ବୁଲିବାକୁ ଯାଇଚ?
ହୁଁ, ଆଉ କିଛି କୁହନ୍ତୁ।
ଶିରିଡି କେବେ ଯାଇଚ ଶିରିଡି? ହୁଁ ହେଇ କଥା ପଚାରୁଚି, ଆ, ମୁଁ କହିଲି ଓଡିଶା ବଢିଆ ଲାଗେନି?
ବହୁତ ବଢିଆ ସେଠିକି ଯାଇ ଥିଲୁ, ଆମର ଗୋଟେ ସପ୍ତାହେ ଲାଗିଲା, ସିଡିରି ରହିଲୁ, ସେଠୁ ଆମର ଯୋଉ ସେଟା କଣ ଶନିଚରାୟ ନା?
ଶନି ଶନି ଶନି ଶନିସିଗ୍ନାପୁର।
ଅ, ହଁ ସେଟା ଗଲୁ ସ-ହଁ ସେଟା ଗଲୁ। ତ୍ରୟବଗେଶର ଗଲୁ, ତାପରେ ସେ ଟା ମୁମ୍ବାଇରେ ଗୋଟେ ସି ବିଚ୍ ଗଲୁ, ହେଲା ସେଇଠୁ ବସ୍ କରି। ସବୁ ଯାଇଥିଲୁ, ଆମ ଷ୍ଟାଫ୍ ମାନେ ସବୁ ଯାଇଥିଲେ। ପ୍ରିନ୍ସିପାଲ ଯାଇଥିଲେ ସବୁ ଯାଇଥିଲୁ ତାପରେ ଏଇଟା କହୁଚି ଏଇ କେତେ ସେ କୋଡିଏର ନା କଣ ଦିଇ ହଜାର କୋଡିଏ କି ଏକୋଇଶି ର। ଫ୍ୟାମିଲି ନେଇକି ସବୁ ଯାଇଥିଲୁ ବାପା ମା ବି ଯାଇଥିଲେ ମାନେ ଶାଶୁ ଶଶୁର। ତାପରେ ସିରିଡିରେ ରହିଲୁ ବୁଲାବୁଲି ମାନେ ଗୋଟେ ଠିକ ରହିବ ଗୋଟେ ଠିକ ଖାଇବ। ଓ ହୋ ତା ଯୋଉ ସେ ମାନେ ଦୁଇ ଟାଇମ ଯୋଉ ଅରୁଆ ଡାଲମା ତାପରେ ସିମେଇଉପମା ସୁଜି ସବୁଟା ମିଳେ ନାଇଁ। ଭଲ ଆଉ ସେଠି ସବୁ କାଜୁ କିସମିସ୍ ସବୁ ଶସ୍ତା ଥାଏ ନା।
ହଁ ହଁ ହଁ ହଁ।
କାଜୁ କିଶମିଶ୍
କୋଉ ସିଯିନିରେ ତମେ ଯାଇଥିଲ ମୁଁ କହିପାରିନି ଆମେ ବି ଯାଇଥିଲୁ କାଜୁୁ କିସ୍ ମିସ୍ ସହଜ ମିଳେ ପିଜୁଳି ପିଜୁଳି ପୁରା ବାଗନ ପୁରା କେ ଅଙ୍ଗୁର ଡାଳିମ୍ବ ଉ ଡାଳିମ୍ବ ପୁରା ଗ୍ଲାସ ଚୂପା ଛଡେଇ ସେମାନେ ବିକି ବିକିରି କରୁଥିବେ ନା।
ହଁ ସେ କେତେ ଟଙ୍କା ଥିଲା କହିଲ?
ସେତେବେଳେ ତ କୋଡିଏ ଟଙ୍କା ଥିଲା।
ହଁ ଆମେ ଖାଇଥିଲୁ ଦଶ ଟଙ୍କାରେ। ଭଲ ଥିଲା କିନ୍ତୁ ଗୋଟେ ଗ୍ଲାସ ମଞ୍ଜି ପୁରା ଦଶ ଟଙ୍କା। ଆଉ ସେଇଟା ଏମିତିରେ ଆଉ ପୁରା ଏମିତି ଗୋଟା କିଲୋ କୋଡିଏ ଟଙ୍କା।
ହଁ ପିଜୁଳି ସେଠି ପିଜୁଳି ସେଠି ପୁରା ବଗିଚା
ହଁ ହାଇ ରେଟ୍ ଥାଏ ଯେ କିନ୍ତୁ ସେଇଟା ବୋଧେ କମ୍ ମିଳେ ସେପଟେ ସେଥିପାଇଁ ରେଟ୍ ଥାଏ କିନ୍ତୁ ଆମେ ସେତେ ପିଜୁଳି ଖାଏନୁ କିନ୍ତୁ ଡାଳିମ୍ବ ଖାଇଚୁ ଆଉ ଯୋଉ ହଁ। ସନିଚରାୟ ମନ୍ଦିର ଯୋଉ ଆଡେ ଯାଇଥିଲୁ ସେଆଡେ ଖାଲି ଆଖୁ। ଆଖୁ ହଁ ଆଖୁ ବାଟରେ ବାଟରେ ଯୋଉ ଗାଡି କରିକି ଗଲୁ ନା ରାସ୍ତାରେ ଖାଲି ଆମେ ଦେଖ ଦେଖି ଦେଖି ଗଲୁ ଏତିକି ଛୋଟ ଛୋଟ ଗଛରେ ଡାଳିିବ ପୁରା ଖୁନ୍ଦି ମାନେ ପୁରା ଭର୍ତି ହେଇଚି ଡାଳିମ୍ବ ଡାଳିମ୍ବ ଯେମିତି ଆଖୁ ସେମ ତି ବହୁତ ଭଲ ଥିଲା ନାଇଁ। ନାଇଁ କବାଟ ନଥିବ ଯେନ୍ତୀ ଏ ଆଗରୁ ଏପଟେ ଥିବ ଯୋଉ ଡୋଲି କଣ କହନ୍ତି ନା ଓଦର ଡଲି ସବୁ ସେଇ ମାନଙ୍କରେ ଗାଡି କରିକି ନେଇକି ଯାଉ ଥିବ ଘୋଡା ଗାଡି।
ଓ ହୋଉ ଆଉ କେବେ କଥା ହବ ହେଲା। ଟିକେ ଇଆଡେ ଇଏ ହଉଚନ୍ତି। ତାଙ୍ଗ ଥଉ ଜଉ ଏଗାର ମିନିଟ ହେଇଗଲାଣି।